ହ୍ୟାଲୋ।
ଓ ଆପଣଙ୍କୁ ମୋ ଭଏସ ଶୁଭୁଛି?
ହଁ ହଁ ମୋତେ ତ ପୁରା ଶୁଭୁଛି ଆପଣଙ୍କୁ ମୋ କଥାଟା ପୁରା ଶୁଭୁଛି ତ?
ହଁ।
ଆଉ କଣ ଖବର ଭଲ ଅଛନ୍ତି?
ହଁ ମୁଁ ଭଲ ଅଛି ଆପଣ ଏବେ ଭଲ ଅଛନ୍ତି?
ହଁ ହଁ ମୁଁ ବି ଭଲ ଅଛି ସେମିତି ଠିକ ଠାକ୍ ଅଛି ଟିକେ ମାନେ ବହୁତ ଗରମ ହଉଚ ତ। ସେଥିପାଇଁ ଆଉ ସନ୍ଧ୍ୟା ବେଳେ ଆପଣ ଆଜି କଣ ଖିଆ ପିଆ କରିୁଛନ୍ତି?
ସନ୍ଧ୍ୟା ବେଳେ ମୁଁ ଆଜି ମାର୍କେଟ ବିଲ୍ଡିଂ ଯାଇଥିଲି। କିଛି ଜିନିଷ କିଣିବାକୁ ତ ସେଇଠି ମୁଁ ଚାଉମିିନ ଆଉ ରୋଲ ଖାଇକି ଆସିଥିଲି।
ହ ଓହୋ ଏଇ ଯୋଉ ଦୁଇ ନମ୍ବର ମାର୍କେଟ ଯୋଉ ତ।
ହଁ ହଁ ଯୋଉ ରାଜମହଲ ପାଖରେ ଯୋଉଟା ଅଛି ସେଇଟା। ଆଉ ଆଜି ବର୍ଷା ବି ହେଇଥିଲା। ତାପରେ ଯୋଉ ଆମେ ବର୍ଷା ଯେତେବେଳେ ଛାଡ଼ିଗଲା ଟିକେ ଟିକେ ସାଢେ ଚାରି ଟା ବେଳକୁ, ଆମେ ସେଇ ସାଢେ ଚାରିଟା ବେଳକୁ କୁ ମୋ ଭଉଣୀର ମୋର ବାହାରି ଗଲୁ। ତାପରେ ସେଇଠି ମୋର କିଣିଆର ଥିଲା ଯୋଉ ଏବେ ଗୋଟେ ଟ୍ରେଣ୍ଡିଂ ରେ ଚାଲିନି କାଶ୍ମୀର ଝୁମ୍ କୁ ଯୋଉ ବେଙ୍ଗଲ୍।
ହଁ ହଁ କାଶ୍ମୀରୀ ଚୁଡ଼ି ଏବେ ଗୋଟେ ଚାଲିଛି, ସବୁ ସୋସିଆଲ ମିଡ଼ିଆରେ ପିନ୍ଧିକି ଫଟୋ, ଭିଡ଼ିଓ ସବୁ ଇଏ କରୁଛନ୍ତି। କ କୋଉ ରଙ୍ଗର ଆଣିଲେ?
ମୁଁ ସେଇଟା ଯୋଉ ମଲ୍ଟି କଲର ର ଆଣିଲି। ଆଉ ସେଇଟା ମୋର ପଡିଲା ସେ ଯଦି ଯୋଉ ମୁଁ ଯଦି ସେ ଯୋଉ ପାଣି ଚୁଡି ଆଉ ସେ ଯୋଉ ଝୁମ୍କାଟା ଅ ଛି। ଯଦି ମୁଁ ସେଟା ଅଲଗା ଅଲଗା ଆଣିଥାନ୍ତି ପାଣି ଚୁଡିଟା ପଡିଥା ତ ଶହେ ତ ଶହେ ପଚାଶ ଟଙ୍କା। ଆଉ ଝୁମ୍ କା ଟା ପଡିଥାନ୍ତା ଶହେ ଉଁ ଶହେ ଟଙ୍କା ହିଁ ପଡିଥାନ୍ତା। ତାହେଲେ ମୋର ଅଧିକ ହେଇ ଯାଇଥାନ୍ତା ବୋଲି, ମୁଁ ସେଟ୍ ଟା ଆଣିଲି ଦୁଇଶହ ଟଙ୍କା ପଡିଲା। ଆମେ ମୋ ଭଉଣୀ ଡିସକାଉଣ୍ଟ କରିକି ଶହେ ଅଶୀ ଟଙ୍କାରେ ଆଣିଲେ ଆଉ। ।
ଓହୋଃ, ସେଠି ବି ତାହେଲେ ରିହାତି ଦଉଛନ୍ତି ନା?
ହଁ, ଆଉ ଏବେ ଯୋଉ ଅନଲାଇନ୍ ରେ ସବୁ ଚି ସେଙ୍ଗା ଦଉ ନଉଚନ୍ତି ଆଉ ସେଗୁଡାକ ମୁଁ ଦେଖିଥିଲି ଥରେ ସେଗୁଡାକ ଦୁଇଶହ ଛଅସ୍ତରୀ ତାପରେ ତିନିଶହ ଟଙ୍କା, ପାଆଁଶହ ଟଙ୍କା ବି ନଉଥିଲେ। ତ ମୋ ଭଉଣୀ କହିଲା କି ଆମେ ମାର୍କେଟ ବିଲ୍ଡିଂ ରୁ ଯାଇକି ନେଇ ଆସିବା। ସେଇଠି ଶସ୍ତା ପଡ଼ିବ। ତାପରେ ଆମେ ସେଇଠୁ ଯାଇକି ହିଁ ଆଣିଦେଲୁ ଆଉ। ହାଲୋ। ହାଲୋ। ହାଲୋ, ହାଲୋ, ହାଲୋ।
ହାଲୋ ନାଁ ଶଭୁନି। ହାଲୋ, ହାଲୋ ହାଲୋ।
ଧିଲ ତ ଏବେ ଶୁଭିଲା ତ?
ହଁ ହଁ ଏବେ ଶୁଭିଲା।
ନାଇଁ ସେଇ ଟିକେ ବର୍ଷା ହେଇଥିଲା ତ। ସେଇଥିପାଇଁ ବୋଧେ ଟିକେ ଠିକ୍ ସେ ଶୁଭୁ ନଥିବ। ଏବେ ତ ପୁରା ଭଲ୍ ସେ ଶୁଭୁଛି ତ?
ହଁ ହଁ। ଆପଣଙ୍କ ଭୟସ୍ ଟା ଟିକେ ଲାଖୁଚି।
ଓହୋଃ, ସେଇ ମତେ ଲାଗୁଥିଲା ଆଉ ସେଇଆ ଆପଣ କିଛି ଯେତେବେଳେ ରିପ୍ଲାଏ ଦଉନ ଥିଲେ ମୁଁ ସେଇଆ ହିଁ ଭାବୁଥିଲି। ଆଉ ମୁଁ ପା କହୁଛି କି ଏବେ ଶୁଭୁଚି ତ ପୁରା ଠିକ୍ ଠାକ୍?
ହଁ, ଆପଣ ଆପଣଙ୍କ ଫୋନ୍ ଟାକୁ ଟିକେ ପାଖକୁ ନେଇକି କଥା ହୁଅନ୍ତୁ।
ହଁ ହଁ ମୁଁ ପାଖକୁ ହିଁ ନେଇକି କଥା ହଉଚି। ଏବେ ମୋ କଥା ଶୁଭୁଛି ତ ନା ପୁଣି ଲାଖୁଛି?
ନା ନା ଏବେ ଶୁଭିଲା ହଁ କୁହନ୍ତୁ।
ହଁ, ମୁଁ କହୁଥିଲି କି ଆପଣ ଭଲ କରିଛନ୍ତି ପୁରା ଶସ୍ତାରେ ପାଇଛନ୍ତି। ଯେମିତି ଆମର ଦିଲ୍ଲୀରେ ସରୋଜିନୀ ମାର୍କେଟ ସେମିତି ଓଡ଼ିଶା ଲୋକଙ୍କ ପାଇଁ ଏଇ ଭୁବନେଶ୍ଵରର ମାର୍କେଟ ବିଲ୍ଡିଂ ନା କଣ?
ହଁ, ତାପରେ ଦିଲ୍ଲୀରେ ଆଉ ଗୋଟେ ଅଛି ଯୋଉ ଚୋର୍ ବଜାର। ସେଇଠି ବି ସବୁ ଜିନିଷ ବହୁତ ଶସ୍ତାରେ ମିଳୁଚି ଯେମିତି କି ଯୋଉ ଅ ଆଇ ଫୋନ୍ ଗୁଡାକ ଯୋଉଗୁଡାକ ସେଗୁଡାକ ସବୁ ମିଳୁଚି ସେଇଠି ଅ ଲକ୍ଷେ ଦିଇ ଲକ୍ଷ ଅ ସବୁ ସୋରୁମ୍ ରେ କିନ୍ତୁ ସେଇଠି ସବୁତକ ମିଳୁଛି କୋଡିଏ ହଜାର୍ ତିରିଶ୍ ହଜାର୍। ପଚାଶ୍ ହଜାରେ ଭିତରେ ସେଠି ମିଳିଯାଉଚି ଭୋଉ ଶସ୍ତାରେ ବି
ହଁ ହଁ ଏଇଟା ତ ଆପଣ ପୁରା ସତ କଥା କହିଲେ। ଆଉ ମୁଁ କଅଁ କୋହୁଥିଲି କହିଲେ ମୁଁ ଭାବୁଥିଲି କି ସେ ଯୋଉ କାଶ୍ମୀରୀ ଚୁଡି ଆଣିବି ବୋଲି ତ ମୁଁ ବି ସେଇ ଅଂନ୍ଲାଇନ ରୁୁ ଦେଖୁଥିଲି। ଅଂନ୍ଲାଇନେ ରେ କଣ କହିଲେ ସେଇ ଅଧିକ ରେଟ୍ ଅଛି ଆପଣ ଯୋଉ କହିଲେନି ମତେ ଦାମ୍ ଗୁଡା କ ପୁରା ସବୁ ତିନିଶହ ପାଖାପାଖି ଅଛି ହେଲେ ଆପଣ ପୁରା ଭଲ ତ ଟଙ୍କାରେ ଆଣିଛନ୍ତି ମାର୍କେଟ୍ ବିଲ୍ଡିଂ ରୁ ସତ୍ ତୋ ନାଁ।
ହଁ ସେଇଠି ତାପରେ ଯୋଉ ଆପଣ ଚାହିଁଲେ ଅ ବିଭିନ୍ନ ରଙ୍ଗର ସେଠୁ ଆଣିପାରିବେ ଆଉ ଆପଣ ଯେଦି କହିବେ ଆପଣଙ୍କୁ ମୁଁ ମୋ ସହିତ ନେଇଯିବି ଥରେ, ଆଉ ଥରେ ଯେତେବେଳେ ଯିବି ତ ଆପଣ ବି ସେଇଠୁ କିଣିଦେଲେ ଆଉ ମୁଁ ସେଇଠୁ ଥରେ ଆଣିଦେଇ ଚିନା ତ ସିଆ ମେ ବି ଆମୁକୁ ଆଉ ପଚାଶ୍ ଷାଠିଏ ଟଙ୍କା ଡିସ୍କାଉଣ୍ତ ଦେଇ ପାରନ୍ତି କାରଣ ଗୋଟେ ଦୋକାନ୍ ରୁୁ ଯଦି ଦି ତିନ୍ ଥର ଆଣିଦେଲେ ସିଏ ଡିସ୍କାଉଣ୍ଟ ତ ଦିଅନ୍ତି ନା।
ହଁ ମୁଁ ବି ସେୟା ଭାବୁଥିଲି କି ଆପଣ ଏବେ ରଜରେ ସେଇଗୁଡାକ ବ୍ୟବହାର କରିବେ ମୋର ଟିକେ ବାହାଘରରେ ବି ଅତ ଦରକାର୍ ଅଛି ତ ମୁଁ ଭାବୁଥିଲି କି ସେଇ ମିଶାଳିଆ କଲର୍ ଗୋଟେ ଆଣିବି ଆଉ ପାଣି ଚୁଡି ଗୋଟେ ଏ ଯୋଉ ସବୁଜ ରଙ୍ଗର ଆଉ ଗୋଟେ ନୀଳ ରଙ୍ଗର ଆଣିବି ଆଉ ଗୋଟେ ଧଳା ରଙ୍ଗର ବି ଆଣିବି କାହିଁକି ନା ମୋର ଗୋଟେ ଶାଢ଼ୀ ଅଛି ତିନ୍ଟା ମୁଁ ହୋଉଛି ଆଣିକି ରଖିଛି ତ ତି ବାହାଘର ହଁ ସେଇ ରିସେପସନ୍ ଏଗୁଡାକ ପାଇଁ ଆଉ ଯୋଉ ନିର୍ବନ୍ଧଘରିକା ରେ ଅଛି ମୋ ସାଙ୍ଗର ସେଇଥିରେ ସବୁ ସେ ଯୋଉ କାଶ୍ମୀର୍ ଚୁଡ଼ି ତ ଆଜିିକାଲି ସବୁ ପିନ୍ଧୁଚନ୍ତି ନା ସେଇଟା ମୁଁ ପିନ୍ଧିବି ବୋଲି ସେଇ ଦୋକାନୀ ଆପଣୁଙ୍କୁ ଭଲ ସେ ଚିହ୍ନିଚି ତ
ହଁ ଆମେ ସେଉଠୁ ଆଜି ତିନ୍ ଚାର୍ ଥର ସେଇ ଦୋକାନ୍ କୁ ଯାଇଚୁ। କାରଣ ମୋ ଦିଦିର ବି ଚୁଡ଼ି କିଣିବାର ଥିଲା ସେ ଚାରି ପାନ୍ଟା ଦୋକାନ୍ ବୁଲି ବୁଲି ପୁଣି ସେଇ ଦୋକାନ୍ କୁ ଗଲୁ ଆଉ ମୁଁ ଆପଣଙ୍କୁ ଗୋଟେ କଥା କହିବି କି ଯୋଉ ଆ ଯୋଉ ଆପଣ କଉଚନ୍ତ ସେ ସ ଯୋଉ ପାଣି ଚୁଡିର ଯୋଉ ସବୁଜ ନୀଳ ଆଉ ଧଳା ରଙ୍ଗର କିଣିବେ ଆପଣ କିନ୍ତୁ ସେଟ୍ ଟା କିଣିଦେଲେ ଭଲ ହବ କାରଣ ଅଲଗା ଅଲଗା କିଣିଲେ ଆପଣଙ୍କୁ ଭୋଉଟ୍ ଟଙ୍କା ପଡିବ ତ ଆପଣ ସେଟ୍ ହିଁ କିଣିଦେବେ ଶହେ ଅଶୀ କି ଶହେ ପଚ କେସ୍ ଭିତରେ ନେ ସେ ଦେଇଦେବେ କାରଣ ଆପଣ ଯେହେତୁ ତିନ୍ ଟା ଆଣୁଚନ୍ତି ତ ଡି ଡିସକାଉଣ୍ଟ ତ ସେ ଦେବେ ନା,
ନାଇଁ ନାଇଁ ସେଇଟା ତ ମୁଁ ପୁଝିଲି ଯେ ରିହାତି ଦେବେ ନିଶ୍ଚିନ୍ତ ହେଲେ ମାନେ ଏଁ--ମୁଁ ମୁଁ କଇଆ କଥା କି ଯେହେତୁ ମୁଁ ତାଙ୍କ ପାଖୁରୁ ଏତେ ପ୍ରକାର୍ ର ପାଣି ଚୁଡି ଆଣିବି ତା ସହିତ ସେ ଯୋଉ ଝୁମ୍କା ଲଗା ଚୁଡ଼ି ଆଣିବି ତ ମୁଁ ଭାବୁଥିଲି କି ସେ ଯୋଉ ଝୁମ୍କା ଲଗା ଚୁଡି ଗୋଟେ ହି ମାନେ ସେଇ ଗୋଟେ ର ହିଁ ମାନେ ନେଇ ଆସିବି, ଆଉ ସବୁ ପାଣି ଚୁଡି ଆଣିବି କାଇଁନା ଜୁମ୍କା ଏତେ ଆଣିକି କଣ କରିବି। ନା ଆପଣ କୋହୁନାଆନ୍ତି, ଆପଣଙ୍କୁ ଯାହା ଠିକ୍ ଲାଗୁଛି ମତେ ଆଉ ଟିକେ ବୁଝେଇ ଦେଲେ।
ହଁ ମୁଁ କୋହୁଥିଲି କି ଆପଣ ଯଦି ସେ ଝୁମ୍କା ଟା ଆଣିବେ ସେ ଝୁମ୍କା ଟା ନହେଲେ ଗୋଟେ ବି ଆଣିଲେ ଚଳିବ, କାଳନ ଆପଣ ତ ପାଣି ଚୁଡି ଆଣ୍ଡ ନେଇ ଆସିଛନ୍ତି ନା କିନ୍ତୁ ଆପଣଙ୍କୁ ପାଣି ଚୁଡି ଗୁଡାକ ଶହେ ପଚାଶ୍ ଟଙ୍କା ପଡିବ।
ହଁ ସେ ମାନେ ଶହେ ଆପଣ ସେଠି ଦାମ୍ ବୁଝିଥିଲେ ଏ ଏଲେ ମୁଁ ଏକାଥରେ ତ ଚାରି ପାଞ୍ଚ ଟା ସେଟ୍ ଆଣିବି ନା ତ ମତେ ସେଇ ସେ ଆଉ ଟିକେ ତ ଯେତେ ଆପଣ ଟିକେ କଥା କହିକି ମୋର ଦାମ୍ କମେଇଦେବେ ବା ମୁଁ ଜାଣିଛି, ଆପଣ ଯେହେତୁ ଚିହ୍ନା ଦୋକାନୀ ହେଇଗଲାଣି ଆପଣ ଟିକେ ଯିବେ ସାହାଯ୍ୟ କରିବେ କଣ କହୁଛନ୍ତି?
ହଁ ମୁଁ ତ ଯିବି, ଆଉ ଆପଣ ଯୋଉ ସେଇ ଯୋଉ ନା ଯୋ ଡିସକାଉଣ୍ଟ କଥା କହୁଚନ୍ତି ଡିସକାଉଣ୍ଟ ତ ସେ ଦେବେ, କାରଣ ଆମେ ମତେ ସେ ଚିହ୍ନି ସାରିଲେଣି। ଆଉ ଆପଣ ବି ଯଦି ମୋ ସହିତ ଯିବେ ସିଏ ଆପଣଙ୍କୁ ବି ଭଲ ଭାବରେ ଚିହ୍ନି ଦେବେ, ତାପରେ ଆପଣ ମତେ ଯେତେବେଳେ ଏଯୋଉ ମୁଁ ବି ଆଉ ଆପଣ ଯେତେବେଳେ ଯିବେ ମୁଁ ବି ଆଉ ଆପଣଙ୍କ ସହିତ ଯିବାକୁ ପଡିବନି, ମତେ ବି। ତାପରେ ଯୋଉ ଆପଣ ନହେଲେ ସେଇ ପାଣି ଚୁଡି ଗୁଡାକ କମ କରେଇ କରେଇ, ସେ ଶହେ ଟଙ୍କା କରିଦେବେ। ଆପଣ ଯୋଉ ତିନିଟା କଲର ଆଣିବେ କହୁଛନ୍ତି, ସେ ଶହେ ଟଙ୍କା କରିଦେଲେ ଆପଣ ସେଇ ଯୋଉ ଝୁମୁକାଟା ଶହେ ଟଙ୍କାର ନେଇ ଆସିବେ, ଆପଣଙ୍କ ଦୁ ଯୋଉ ତିନିଟା ଯାକ ତିନିଶ ଚାରିଶ ଭିତରେ ଆପଣଙ୍କର ହେଇଯିବ।
ହଁ ମୁଁ ବି ସେଇଆ ଭାବୁଥିଲି କାହିଁକିନା ମୁଁ ଚାରି ହଳ ଆଣିବି ପାଣି ଚୁଡ଼ି ଆଉ ସେ ଝୁମୁକାଚୁଡି ଗୋଟେ ହଳ ଆଣିବିତ, ଆପଣ ଆମକୁ ସେ ଚିହ୍ନିଛନ୍ତି, ଏକାଥରେ ମୁଁ ଏତେ ଆଣିବିତ, ସିଏ ଭାବିବେ କି ଆମର ଇଏ ବୋଧେ ସବୁଦିନିଆ ମାନେ ଗ୍ରାହକ ହେଇଗଲେ, ତ ସେ ଯେତୁ ତ ଆମେ ସବୁଦିନିଆ ଗ୍ରାହକ ହେଇଗଲୁ, ଆମେ ମାର୍କେଟବିଡିଙ୍ଗ ଯେତେବେଳେ ବି ଯିବୁ ଝିଅ ମାନଙ୍କର ତ ଏଇ ସବୁ ଚୁଡ଼ି ହେରିକା ସକ ତ। ଯେମିତି ହେଲେ ବି ତା ଦୋକାନକୁୁ ଯିବୁ ଯଦି ସେ ଆମକୁ ଭଲ ରିହାତିରେ ଦେଇଥିବ। ସେଇଥିପାଇଁ ମୁଁ ଭାବୁଥିଲିକି ଆପଣଙ୍କ ତ ଚିହ୍ନା ହେଇଛି ଆପଣ ବି ମୋ ସହିତ ଯିବେ, ସିଏ ମତେ ରିହାତିରେ ଦବ, ଆଉ ଏମିତି ମତେ ଟିକେ ରିହାତି ମିଳିଲେ ମୁଁ ବି ଆଉ ଅଲଗା ଟାଇମରେ ଗଲେ ସେ ମତେ ବି ଚିହ୍ନି ଯିବ, ଆ ଆପଣ ବି ପୁଣି ଯେତେବେଳେ ଯିବେ ମାର୍କେଟ, ବିଲଡିଂରେ ତ ସବୁ ସମାନ ଜିନିଷ ନା ସବୁ ଦୋକାନୀରେ। ସେଇ ଦୋକାନରୁୁ ହି ନେଇ ଆସିବେ, ଆମକୁ ରିହାତି ବି ମିଳିଯିବ ଠିକଠାକ, ଆଉ ଆମ ପସନ୍ଦର ଜିନିଷ ବି ମିଳିଯିବ, ଆଗକୁ ଗଣେଶ ପୂଜା ହେରିକା ବି ଅଛି ରଜ ପରେ, ଆପଣଙ୍କୁ ଶୁଭୁଛି ତ? ହୁଁ ଶୁଭୁଚିତ।
ଆପଣଙ୍କ ଭଏସ ଟିକେ ଲାଖୁଛି, ହାଲୋ।
ହଁ ଏବେ ଶୁଭିଲାତ।
ହାଲୋ ହାଲୋ।
ହଁ ଏବେ ଶୁବୁନି ଆପଣଙ୍କୁ ମୋ କଥା।
ଆପଣଙ୍କ ଭଏସ ଟିକେ ଲାଖୁଛି।
ହଁ ଏବେ ଶୁଭୁଛି ତ ମୋ କଥା ଆପଣଙ୍କୁ।
ହଁ ଏବେ ଶୁଭିଲା।
ହଁ। ଏବେ ଶୁଭୁଚିତ ଠିକଠାକସେ, ନାଇଁ ସେ କଣ ହେଇଛି ନା ଆମର ସେଟି ବର୍ଷା ଯୋଉ ହେଇଥିଲା, ଆପଣ ଯାଇଥିବେ ମାର୍କେଟ ଗଲାବେଳେ ବର୍ଷା ହେଇଥିଲା ଯୋଉ କହୁଥିଲେ, ସେଇଥିପାଇଁ ମତେ ଲାଗୁଛି ଟିକେ ଠିକଠାକ୍ ସେ ଶୁଭୁନି।
ହଁ ଆପଣ କଥା ହେଲା ବେଳେ, ଟିକେ ଆପଣଙ୍କ ଫୋନ ଟାକୁ ଆପଣଙ୍କ ମୁହଁ ପାଖରେ ରଖିବେ କାରଣ ଆପଣ ଟିକେ ଦୂରେଇ ଦଉଛନ୍ତି ଯେତେବେଳେ ସେତେବେଳେ ହିଁ-ଇ-ଇ ଅ-ଅ ଭୟସ୍ ଟା ଆପଣଙ୍କର ଲାଖ୍
ନାଇଁ ନାଇଁ ମୁଁ ପୁରା ହଉଛି ମୁହଁ ପାଖରେ ହିଁ ରଖିଛି ଫୋନ କୁ। କିଛି ଅଲଗା ଇଏରେ ନେଇନି ମୁଁ ପୁରା ମୁହଁ ପାଖରେ ହିଁ ରଖିଛି।
ଆପଣଙ୍କ ଆଡେ ଆଜି ବର୍ଷା କେତେ ଯୋରସେ ହେଇଥିଲା?
ହଁ ବହୁତ୍ ଯୋରସେ, ନାଇଁ ମୁଁ ଶୁଣନ୍ତୁ ମୁଁ ଆପଣଙ୍କୁ ଚୁଡି କଥା କହୁଥିଲି ଆମେ ସେଇ ଦୋକ ଦୋକାନକୁ ହିଁ ଯିବା, ଆପଣ ହିଁ ମତେ ସାହାଯ୍ୟ କରିବେ ରିହାତି ଦବାରେ। ସେଇଠୁ ହିଁ ମୁଁ ନେଇକି ଆସିବି ବୁଝିଲେ?
ହଁ ଆଉ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା, ଏବେ ମୁଁ ରଖୁଛି।
ହଉ ଠିକ୍ ଅଛି।